ନମସ୍କାର!
ହ୍ୟାଲୋ!
ହଁ, ହ୍ୟାଲୋ ନମସ୍କାର।
ହ୍ୟାଲୋ!
ହ୍ୟାଲୋ!
ହ୍ୟାଲୋ! ଶୁଭୁଚି।
ହଁ, ହ୍ୟାଲୋ! ଶୁଭୁଚି।
ଓ ମଉସୁବିଲି ଆପଣଙ୍କୁ?
ହଁ, ଶୁଭୁଛି।
ଓହୋ ନାଇ ଆପଣ କିଛି ସମୟ ହ୍ୟାଲୋ କହିଲେ ତ ମୋତେ ଲାଗିଲା ଆପଣଙ୍କ ନେଟୱାର୍କ ଇସ୍ୟୁ ହେଲା ବୋଧେ।
ଉଁ ମତେ ତ ଶୁଭୁଥିଲା ଆପଣଙ୍କ ଭଏସ ମୁଁ ବି ହ୍ୟାଲୋ ହ୍ୟାଲୋ କହୁଥିଲି।
ନାଇଁ ଆପଣଙ୍କ ହଁ ମାନେ ଆପଣଙ୍କ ଭଏସ ଟା ମୋତେ ଶୁଭୁ ନଥିଲା।
ଓ ଆଚ୍ଛା! ଆଚ୍ଛା! ସେ ବୋଧେ ହଠାତ୍ କଣ ହେଇଥିବ ଆାରମ୍ଭରୁ ଆଉ
ଓ ହୋ! କଣ ଆପଣ କାଲି କଲ ଆପଣ ଆଦ୍ୟୁ କିଛି କହିଲେନି ମେସେଜ ରିପଲାଏ କଲେନି ଆପଣ କଲ୍ କରିବେ ବୋଲି
ନାଇଁ ଏଇ ଘର କାମ ଟିକେ ପଡି ରହିଗଲା ତ ଦିନ ସାରା ତ ବର୍ଷା! ବର୍ଷା! ବର୍ଷା! ସେଇଆ ପା ସେୟା ଆଉ ଇଏ ରହିଗଲି ତାପରେ ନିଦ ଆସିଚି ଶୋଇ ପଡିଛି ରାତିରେ ସେମିତିରେ ବି କଥା ହବା ସୁବିଧା ନାହିଁ ତ କଥା ହେଇନି ଆଉ
ଓ ହୋ!
ହୁଁ ନାଇ କାଲି ପାଇକି ନଥିଲା ମାନେ ଉ ମାଆଙ୍କ ଟିକେ ଦେହ ଭଲ ନଥିଲା ତ
ଓ ଓ ହୋ ଆଉ ଏବେ ତ ଦେଖୁଛନ୍ତି ସକାଳଠୁ ବର୍ଷା ଯେତ
ସକାଳୁତ ପୁରା ବର୍ଷା ଲାଗିଚି।
ହଁ, ଆପଣ ଆଜି କଲେଜ ଯାଇନାହାନ୍ତି ବୋଧେ
ବର୍ଷା ଏମିତି ଲାଗି ରହିଲା ଆଉ
ହେ ହ ସେମିତିରେ ବି କ୍ଟର ତ ଆପଣଙ୍କ ପେଇ କଲେଜ ପଛ ଆ କୁଆ ଟର ଟା
ହଁ
ହହ
ଆଉ ଆପଣ ଯାଇନାହାନ୍ତି କି ଆଜି?
ନାଇଁ ଆଜି ବର୍ଷା ହଉଛି ଆଜ୍ଞା ଯାଇ ହେଲାଣି ଘରେ ନା କଲି ଜାନା ବୋଲି ଉ କହୁଥିଲେ
ହଁ ସେମିତିରେ ବି ବମି ଖାଲ ପାଖରେ ବହୁତ ପାଣି ଜମୀ
ହଁ ନାଇ ମୁଁ ସେପଟେ ଯାଇନି ମୁଁ ଏପଟେ ମାନେ ରାଜମହଲ ଦେଇକି ମୁ ମାନେ ଆ ଆଚର୍ ଯିବା ଦେଇକି ପଳେଇ ମୁଁ ସେପଟେ
ଆ ହ ଆଚ୍ଛା ଆଚ୍ଛା
ଓ ହୋ ଠିକ ଅଠ
ଆଉ ସକାଳୁ କଣ କରୁଥିଲେ?
କିଛି ନାଇଁ ସେ ନୋଟ ପ ଲେଖା ଲେଖି କରୁଥିଲି ସଇଲାତ ସଇଲା ତା ପରେ ରାସ ମା ଆଉ ଦିଟା ବାକି ଅଛି ଲେଖିଦି ସେ ସୋଇିଲା ମୋର ସବୁ କଲେଜ ପାଠ ସଇଲା
ଆଚ୍ଛା ଆଚ୍ଛା
ଏା ଆପଣଙ୍କଣ କଳ କଣ କହୁଥିଲେ?
ମୁଁ ସକାଳୁ ଉଠିଲି ଟିକେ ଲେଟ ରେ ଲେଟ ସୋଇଥିଲି ବୋଲି। ଆଉ ଜୁ ମତେ ଟିକେ କୋରିଆନ୍ ଡ୍ରାମା ଦେଖିବାକୁ ବହୁତ ପସନ୍ଦ ତା ରାତିରେ ଟି ବସିକି ଦେଖୁ ହଁ ରା ତିରେ ବସିିକି ଦେଖି ଦେଖି ଦେଖୁ ଦେଖୁଥିଲି ଦେଖୁ ଦେଖୁ ତିନିଟା ହେଇଗଲା ତାପରେ ଶୋଇପଡିଲି ଆଉ ସକାଳ ଟିକେ ଲେଟରେ ଉଠିଲି ଆଉ ଏବେ ଉଠି ହଁ ଆରେମେନ୍ କଥା ଅଲଗା ରୁମ ଶୋଇଛି ତ ସେଥିପାଇ ଜଣା ପଡୁନି ଏ ଦେଖିଦଉଛି ଆଉ। ହଁ ଆଉ ସେମିତିରେ ବି ସକାଳେ ଡା ମାନେ ବାପା ଥିବା ଯାଇକେ ମୁଁ ଉଠେନି ଡାଡି ଅଫିସ ଗଲା ପରେ ହିଁ ମୁଁ ଉଠିକି ଗାଧେଇବି ଏଇଟା ମୋର ରୁଲ ହୁ ସେମତି ଆଉ
ଆନେ ଅଙ୍କଲ କିଛି କହନ୍ତିନି ଆପଣଙ୍କୁ ତାହେଲେ
ନା ଆମେ ଟେନ୍ଥ ବେଲୁ ବହୁତ ମାଡ଼ ଖାଉଥିଲୁ ଉଠିବା ବି ସକାଳୁ ତ ଟେ ଉ ପ୍ଲସ ଟୁ ଯାଏ ବି ବାଡ ଖାଇଚୁ ପ୍ଲସ ଥ୍ରି ରେ ବି ମୁଁ ସକାଳେ ଉଠୁଥିଲି ତ ଯୋଉ ଏବେ ପାଠ କ ମାନେ ମାନେ ମେସେ ଉଠିବାକୁ ପଡୁନି ମାନେ ମତେ କେହି ଯ କହିବେ ଆଉ
ଅ ହ ହ ବଡ଼ଣି ଚ କହିବ
ସେଇଆ ଛୋଟବେଳୁ ବହୁତ ମାରୁଥିଲେ ନା ଉଠିବା ପାଇଁ ଏବେ ବଡହେଲା ପ ଥୁ କିଛି କହିପାରିବେ ଏୟା ଆଉ ଆଉ ର ନହେଲେ କାମ ଥିଲେ ମୁଁ ଉଠେ ଧର ସବୁ ଏ ଯୋମତେ ଯିବାର ଅଛି ଧର କେବେ କେ ମାନେ ଆମର ଧ ଛି କି ସାର୍ଟିଫିକେଟ ଆଣିବା ପାଇଁ ଧର ବିଶାଖା ପାଟଣା ଯିବାର ଥାଏ ତ ପ୍ରାୟ ସକାଳୁ ବି ଟ୍ରେନ୍ ଥାଏ ଭୋର୍ ପାଞ୍ଚଟା ରୁ ତ ମୁଁ ତିନିଟା ଧରି ଅଟୋମେଦ ଭାଙ୍ଗିଚେ କି ଆଉ କିଛି କାମ ଅଛି। ଧର କିଛି ଗୋଟୁ ଅଲଗା କାମ ଅଛି। ତ ମୋର ସକାଳେ ଛଅଟ ସୁଧାହିଁଇ ନିଦ ଭାଙ୍ଗିଯାଏ ମୁଁ ଗାଧି ପାଧେଇ କାମ ସାରିଦିଏ ଆଉ ଯୋଉ ଦିନକାମ ନଥିବ କ କେହିବର୍ଷା ବର୍ଷା କଟେ ଯିବାର ନାାଇଁ ତମ ଟିକେ ଲେଟ ରେ ଉଠେ
ଓ ହୋ
ଏଇଆଉ ହଁ ଯୋଉଠୁ ଆଉ ଆଉ ତମେ ସକାଳୁ କଣ ଖାଇଛ
ସକାଳୁ ଖାଇଥିଲି
ହଁ
ଥିଲ ମଗି ପା କର ଖାଇଥିଲି ଆଉ
ହ ହୋ
ଆଉ ତମେ ଆପଣଙ୍କଣ କ ସକାଳୁ
ମୁଁ ସକାଳୁ ମାନେ ଉଠିଥିଲେ ତ ବରା ତରକାରୀ ଖଇବାକୁ ଇଚ୍ଛା ଥାନ୍ତା କିମିତି ବର୍ଷଉ ଯାଉ ରେଟ ରେ ପକଉଚି ଉଠେଇ ମୂଳରୁ ତ ସେଥିପାଇଁ ଖାଲି ବିସ୍କୁଟ ଆଉ ଆମ୍ଲା ଖାଇକି ଅଛି ଆଉ। ଏଇ ଏବେ ଜଷ୍ଟ ଆମ୍ଲା ସରିଲା ମୋର ଖାଉଥିଲି ବସିକି ତାକୁ। ହଁ।
ଆମ୍ଲାଖାଇଲେ, ଅମ୍ଲା ର ବେନିଫିଟ କଣ ଆମ୍ଲା ର।
ହଁ ମତେ ଭଲ ଲାଗେ ମାନେ ମୋର ଗୋଟେ ଛୋଟ ବେଳୁ ଏ ଗୋଟେ କେମିତି ଗୋଟେ ଖନ ଲାଗେ ମାନେ ମୁଁ ମିଠା ବେଶି ଖାଏନି। ଆଉ ଯଦି ବି ଧର ମିଠା ମୁଁ ଖାଇ ଦେଇେଇଥିବି ନା, ତ ମାନେ ମତେ ଲାଗିକି ମତେ କୁର୍ମି ହେଇଯିବ। କି ମୋତେ କୁର୍ମି ନେଇଯିବ କି? ମାନେ ଗୋଟେ ଥାଏ କୁର୍ମୀ ମୋତେ ସେମିତି ଲାଗେ ମୁଁ ମାଇଣ୍ଡ ହିଁ ସେ ଅ-ଅ ରାଗ ଖଟା ବେଶୀ ପ୍ରେପର କରେ। ଖାଇବା ପାଇଁ। ମତେ ପାଟିକୁ ଟେଷ୍ଟ ବି ପସନ୍ଦ ହୁଏ, ମିଠା ଏତେ ପସନ୍ଦ ହୁଏ। ହଁ ମୋତେ ମିଠା ଏତେ ପସନ୍ଦ ହୁଏ। ସେମିତିରେ ନୁହେ ଖାଇବା। ସେଇ ଇଏରେ ମୋର ଟେ ଆର ଛୋଟବେଳ ଅଭ୍ୟାସ ପାଲେଇଆଇଛି ସବୁବେଳେ ଆମ୍ଳା ଖଏ ଆମ୍ଳା ଖାଉଛି ଖାଉଛି ଖାଉଛି ଆ ମୋର ଖାଇ ଆସୁଛି ଆଉ ମତେ ଭଲ ଲାଗେ ଆଉ ଯୋଉ ଯୋଉଠି ଆମ୍ଲା କି ଚୋବେଇି ଖାଇପାରନ୍ତି ନି ମୁଁ ଆରାମସେ ଗୋଟା ଅମଲାକୁ ଦଶ ମିନିଟ ଭିତରେ ପାଞ୍ଚ ମିନଟ ଭିତରେ ଚୁବେଇ ଖାଇଦେବି ଜଣାପଡେନି। ଏମିତି ଆଉ।
ବେନିଫିଟ୍ ଅଛି ନା ନାଇଁ?
ଅଭିଅସ୍ଲି ହଁ ଅମଲା ବଡି ପାଇଁ ବହୁତ ବେନିଫିଟ ଏଥିରେ ମିନେରାଲ ବହୁତ ଅଛି ଆଉ ରହିଲା ଭିଟାମିନ। ଅଛି ଆଉ ଦେହ ପାଇଁ ମାନେ ନା ଏଜିଂ କୁହନ୍ତତା ଜଲଦି ଏଜିଂ କି ଜଣା ପଡିବନି ମୁହଁରେ ଏଇଟା କୁହନ୍ତି ତ।
ହେୟାର ପାଇ କିଛି ବେନିଫିଟ୍ ଅଛି?
ହଁ ହେୟାର ପାଇଁ ବେନିଫିଟ୍ ଅଛି। ହୁଁ।
ମୁଁ ଖାଇନି ମାନେ ଖଟା ଲାଗେ ଖାଇପାରେନି ବେଶୀ ମୁଁ ମାନେ ମତେ ଜୁସ୍ କୁହ ମୋ ବ ପିଆନ୍ତି ମାନେ ମୁ ଖାଇନି। ଯା ଉ ଲା।
ହୁଁ। ମୁଁ ଅମଲା ଅରେ୍ଜ କି ବାତାବି ହଉ ନହେଲେ ଏମତି ଜାମୁ ହଉ କୋଳି ହଉ ମତେ ଏଗୁଳିା କିଛି ଫରକ ପଡେନି ମୁଁ ସବୁ ଖାଇଦେବି।
ହୁଁ ହୁଁ।
ଅରେଞ୍ଜ ତ ବେଶୀ ଖାଏ ମୁ ଯେବେ ପାଗ ଆସେ ଶୀତ ଦିନେ ମୁଁ ଅରେଞ୍ଜ ବହୁତ ଖାଏ।
ଓ ହୋ।
ହୁଁ। ଖାଉଛି ଆଉ ଆରଭ ଆରମ୍ଭରୁ ମାନେ ଅଭ୍ୟାସ ଅଛି ଏସବୁ ଜିନିଷ ସେଥିାଇଁ ଖାଇଦଉଛି ଆଗରୁ ପ୍ଳ ଟୁ ବେଳରୁ ହିଁ ଆମେ ଯୋଉ କଣ କରୁଛି ଚିରେତା ପାଣି ଆଉ ଆଲୋଭେରା ପାଣି ଆମେ ସବୁ ପିଉ ମାନେ ଆର ଛୋଟ ବୋଉ ବାପା ଦେଇଦେଇ ଆସିଛନ୍ତି ପିଇବା ପାଇଁ ତ ଏଡା ଅଭ୍ୟାସରେ ଆଉ ଆମ୍ଳା ବି ନେଇକି ଆସ ଆମର ନିଜର ସବୁ ଗାଁରେ ଗଛ ଲାଗିଛି ତ ନେଇକି ଆସ ହଉ। ତଇଟା ସବୁ ଖାଇ ଖାଇ ଏମିତି ଅଭ୍ୟାସ ହେଇଗଲାଣି ଆଉ ଜଣା ପଡୁନେ କିଛି ଆଉ ଯାହାର ଅଭ୍ୟାସ ତ ତାଙ୍କୁ ଟିକେ ଅବାଗିୟା ଲାଗିବ। ଚିରେ ତା ପାଣି ସମସ୍ତେ ପିଇ ପାରନ୍ତିନି ମତେ କିଛି
ଓଉ ଭହୁତ ପିତା ଲାଗେ ସେଇଟା ବହୁତ୍
ହଁ ସେଡ଼ା ବି ପିଇ ଦିଏ ମୁଁ ଜନାପଡ଼ିବନି।
ବହୁତ ପିତା ଲାଗେ ସ୍ମେଲରୁ ଜଣା ପିତା ଲାଗେ ବହୁତ।
ହଁ ପିତା ପାଣିଟା ଗ୍ରୀନ୍ ହେଇଯାଏ। ଭଳିଆ ଦେଖାଯିବ।
ମାନେ ଏମିତି ଅଲ୍ବେର ମାନେ ଯୋଉ କଲରା ଯୁସ ବଳିଆ ସେଇବଳିଆ ଲାଗେ।
ସେଇଟା ସବୁ ପିଉ ଆମେ। ହଁ ଅଭ୍ୟାସ ହେଇଗଲାଣି ଗୋଟେ ଆଉ ଚାଲିଛି ଚାଲିଛି ଆଉ।
ତମେ ତ ତାହେଲେ କଲରା ଭଜା ଖାଇପାରୁନଥିବ ନା ଖାଅ?
ଓହୋ କଲରା ହଉଛି ମତେ ଭାରି ପସନ୍ଦ।
ସେଇଥିରେ ଟିକେ ପିତା ଅଂଶ କମି ଯାଇଥାଏ।
ହଁ କମିବ।
ହଁ ଆଉ ଜଣ ଜଣେ ଜଣେ ତ ଅଛନ୍ତି, ନିମ୍ବ ପତ୍ରକୁ ଶୁଖେଇକି ପ୍ରତି ଚେରି ନିମ୍ବପତ୍ର ଶୁଖା ପକେଇ ଦିଅନ୍ତି। ମାନେ ତାଙ୍କର ବ୍ଲଡ ପ୍ରେସର ଲେବୁଲ ଟା ଠିକ୍ ରୁହେ। ମମ୍ ଜିମା ବି ଏମିତି କରନ୍ତି।
ହଁ ବାବା ସାହେବ୍ ବାବା ଖାନ୍ତି ବା ବାବା ବହୁତ ବାବା ପ୍ରାୟ ସପ୍ତାହ ଚାରି ଦିନ ସେୟା କରିବେ।
ବାକି ଅଲ ଏଟ ତଥା ଯୋଉ ଖାଇବା ଟା ମାନେ ଆଗରୁ ଆମେ ଜାଣିଛେ ଆମ ମନରେ ଗୋଟେ ସେଟଲ ହେଇଯାଇ କି ଏଇ ଖାଇବାଟା କଷା, ଏଇ ଖାଇଟା ଖଟା, ଏଇଟା ହଉଛି ପିତା ସେଇ ଖାଇବା ଟା ସେମିତି ଲାଗିଛି ଠିକ ଲାଗିବ। ଘର ଗଟେ କଦଳୀ ଭଜା ଏ ତ ନିମ୍ବ ଦବ ଛିଟକେଇ ଦବ। ସେଟା କେମିତି ମଣିସ ଖାଇବା ସେଇଟା ହଁ ସେଇଟା ହିଁ ଗୋଟେ ଆଉ ଆଳୁ ଭଜା କ ତ ଏଥିରେ ନିମ୍ବ ପତ୍ର ଅଛି। ଦବ ସେଇଟା ହବନି। ସେଇଟା ବି ଆମ ଘର କେହି ପସନ୍ଦ କରିବେ। ଦିଅନ୍ତିନି। ଆଉ ନିମ୍ବ ବଢି ଭଜା ହୁଏ ସେଇଟା ବି ପିତା ଖାଉ। ଆଉ ମମି କେହି ଖାଆନ୍ତିନି ସବୁ ଡାଡିର ଡାଡିର ଆଉ ମୋର ଖାଉ ଆମେ। ମୋର ମୋର ପୁରା ଅଭ୍ୟାସ।
କିନ୍ତୁ ଘରେ ଚଟଣିୀ ବହୁତ ହୁଏ, କଲରା ଚଟଣିୀ, ନିମ୍ବପତ୍ର ଚଟଣିୀ। ପୁଦିନା ଚଟଣିୀ, ଚଟଣିି ସବୁ ଘରେ ଖାଆନ୍ତି ଏଇଭଳିଆ ଆଉ। ମତେ ବି ଜବରଦସ୍ତି ଧରିଚି ପୁଡି ଭଳାନ୍ତି
ଚଟଣିୀ ଥରେ ମୁଁ ଖାଇଥିଲି ମନେ ଅଛି ଅ କଲରା ଭର୍ତ୍ତା ହେଇଥିଲା। ମଟନ ଟାଇପ ରସ ଦେଖାଉଥିବ ଯୋଉ ଯେମତି ଆଳୁ ଭର୍ତା କର, କଲରା ଭର୍ତା ମୋ ସାଙ୍ଗ ଥରେ କରିଥିଲା। ବିଶାଖାପାଟଣଆ ରେ। ହୋ ଯାହା ଲାଗିଲା ମତେ ସେ ଜିନିଷ ଜମା ମୁହଁରେ ମୁଁ କହିଲି ଆଉ କେବେ ବି ଦୟାକରି କରିବୁ ଯଦି କରିବୁ ତ ନିଜ ପାଇଁ କରିବୁ ମୁଁ ଖାଇବିନି। ନାଇ ନାଇ କଲରାକୁ ମଣିଷ ଗୋଟେ ଭଜା ରୂପରେ ଉପରେ ଖାଇଛି। କି କଲରା ପେଟରେ ଯୋଉ ଆଳୁ ପୁର ଦିଅନ୍ତି କରି ଛାଣ ଯୋଉ ଭାଜନ୍ତି ଆଉ ଅନ୍ୟାନ୍ୟ ସେମିତି ଖାଆନ୍ତି ନହେଲେ କଲରା ଚିପ୍ସ। ହଁ ନହେଲେ କଲରା ଚିପ୍ସ। ଆଉ କଲରା ଚକୁଡ଼ି ସିଝେଇକି ଚକୁଡିକି ହୋ ଖାଇଲା ବେଳକୁ ଜମା ନୁହେଁ।
ଆପଣଙ୍କ ନା କଣ?
ହଁ ନାଇଁ ମୁଁ ପାଠ ପଢୁଥିଲି ସେଠି ଦି ବର୍ଷ। ହଁ ଟିକେ ଟିକେ ବୁଝି ଯାଉଥିଲୁ। ନା ନା ନା ନା ବିଏଡ୍ କରୁଥିଲି ସେଠି।
ଓହୋ।
ମୁଁ ଆପଣଠୁ ବହୁତ ବଡ। ମୁଁ ଦୁଇ ହଜାର ଅଠର ରୁ ଟେନ୍ଥ୍ ପାସ୍ ମାନେ ବଡ।
ହୁଁ ହୁଁ। ପାଞ୍ଚ ବର୍ଷ ବଡ। ମୁଁ ଦୁଇହଜାର ତେଇଶ ପାସ୍ଆଉଟ୍।
ହୁଁ ହୁଁ। ଆଛା ଦୁଇହଜାର ତେଇଶି ରେ ଟେନ୍ଥ ପାସ୍ ଆଉଟ।
ଆଜ୍ଞା।
ହୁଁ ହୁଁ। ଉ ଦି ବର୍ଷ ହିସା ବାଟଣରେ ରହିଛୁ ତାପରେ ଏଠି ଆଉ ଚାଲିଛି ଏମିତି ରାରେ ଆଉ। କଣ କହିଲେ?
ତାରେ ମୁ ଆ।
ହଁ। ଆଉ ଆଜି ଲଞ୍ଚ୍ ରେ କଣ?
ଲଞ୍ଚ୍ ରେ ଟ କଣ ଭାତ ଡାଲିିଲ ହଁ। ସଜନା ଶାଗ ଆଉ ଯୋଉ କଖରୁ ବରା। ଆଉ ପାମ୍ପଡ଼ ଆଉ ସାଲାଡ଼ ହେଇଛି ଆଉ। ଆଉ ଗୋଠେ ମଜାଛିବ ମତେ ମାଁ ବାହାରୁଛି ତ କଣ ହୁଁ।
ହୁଁ।